ହାଲୋ। ହାଲୋ।
ଉଁ।
ହଁ କୁ ଆମର ପୁରୀ ମନ୍ଦିର ଥିଲା
ହୁଁ।
ହଁ କୁ
ପୁରୀ ପୁରୀ ତମେ କେତେଥର ଯାଇଚ?
ମୁଁ ଯାଇଚି ବହୁତ ଥର ଯାଇଚି।
ତମର ମାନେ ଏମିତି କିଛି ଜାଗା ଅଛି ଯୋଉଠି ଯିବା ପାଇଁ ଇଚ୍ଛା ଅଛି ମାନେ ଯୋଉଟା କୁହନ୍ତି ଡ୍ରିମ ପ୍ଲେସ୍।
ମୋର ବ୍ୟାଙ୍ଗଲୋର ରେ ଏ ର ଅ କୋଟି ଦେବତା ଅଛନ୍ତି ଯୋଉ ଶିବଲିଙ୍ଗ ଅଛନ୍ତି ସେଇଠି ଆଉ ବାକି ବାହାରାରେ ଯାଗା ଏମିତି ସି ବିଜ ଏଗୁଡା ସବୁ ଆଉ।
କୋଉ କୋଉ ଜାଗା?
ବାହାରର ତ ଆମର ଉତ୍ତରାଖଣ୍ଡ
ସେଇଠି କଣ ଅଛି?
ସେଠି ବହୁତ ମାନେ ବୁଲିବା ଜାଗା ତ ଭଲ ଅଛି ଆଉ ବାକି ପାର୍କ ଫାର୍କ ଏଗୁଡା ଟିକେ ଆମର ଏପଟେ ଏତେ କିଛି ନାହିଁ ଯେ ବୁଲାବୁଲି କରିବାକୁ ଏତେ ଲାଗିବ ସେଗୁଡା ଜାଗାରେ ବହୁତ ଭଲ ଆଉ ବାକି ବରଫ ଆ ମାନେ ଆମର ଯେମିତି ବ୍ୟାଙ୍ଗଲୋର ଏ ମାନେ ହଁ
ହୁଁ ଆଉ କୋଉ ଜାଗା ଯିବା ପାଇଁ ଇଚ୍ଛା ଅଛି?
ଆଉ ବାକି ଏମିତି ମୁଁ ସାଙ୍ଗମାନଙ୍କ ସହ ଯାଇ ସେ ମାନେ ସାଙ୍ଗମାନଙ୍କ ସହ ଏମିତି ଫିଷ୍ଟ କରିବା ପାଇଁ କୋଉ କୋଉ ମନ୍ଦିର ପଡେ ଆଉ ଉ ଆମ ପାଖ ଆଖପାଖରେ ମୁଁ ଟେନ୍ଥ ରେ ଯାଇଥିଲି ଟେନ୍ଥରେ ଯାଇଚି ଗୋଟେ ଥର ମାନେ ସ୍କୁଲ ଯାଇଥିଲି ବାକି ସେଟା ମନେ ନାଇଁ। କିନ୍ତୁ ସେ ଜାଗା ବି ଭଲ ଥିଲା ସେଟା ମନ ନାଇଁ ଆଉ ଘର ଫ୍ୟାମିଲି ସହ ଏମିତି ମାନେ ପୁରୀ ଆମର ଅଁ ବାଳକୁମାରୀ ଆମର ଏଇଠି ଅଛି ବରହମପୁର ଆରପଟେ ତିନି ଚାରିଶହ କିଲୋମିଟର ପରେ ଆଉ ଆଉ ଏମିତି ବୁଲାବୁଲି ଜାଗା ହିଁ ଯାଏ।
କୋଣାର୍କ ଯାଇଚ କି ନାଇଁ?
ହଁ କଣାର୍ କୋଣାର୍କ ଜାଇଚି।
ହୁଁ କୋଣାର୍କ କୋଣାର୍କ ମୁନ୍ଦିର କଅଁ ମାଇଁ ପ୍ରସିଦ୍ଧ?
ଆମର ସୂର୍ଯ୍ୟଦେବ ସୂର୍ଯ୍ୟ ଇଏ ଅସ୍ତ ହଉଛନ୍ତି ସେଠୁ।
ହୁଁ କୋଣାର୍କ ମନ୍ଦିର ମୁଣ୍ଡି ଅଛି କି ନାଇଁ?
ନା ମାରା ହଉଥିଲା ବୋଧ କି କଣ ଏତେ ଧ୍ୟାନ ନାହିଁ।
କୋଣାର୍କ ମନ୍ଦିର ମୁଣ୍ଡି ମାରା ହେଇଥିଲା ଧରମା ମାରିଥିଲା।
ଧରମା ମାରିଥିଲା
ମାରିଥିଲା ମୁଣ୍ଡି କିନ୍ତୁ ସେ କୋଣାର୍କ ମନ୍ଦିର ମୁ ରେ ଏମିତି କିଛି ରେ ଆଇଥୀଙ୍କ ମାନେ ମ୍ୟାଜିକ ନହେଲେ ଯୋଉ ଏଇ କଣ ମାନେ ମ୍ୟାଗନେଟ ଟାଇପ ର କିଛି ଥିଲା ଯୋଉଟା କି ଯବୁ ଏରବ ପ୍ଲେନ ୟା ସବୁକୁ ନିଜ ଆଡକୁ ଆଟ୍ରାକ୍ କରିକି ତଳକୁ ଇଏ କରୁଥିଲା। ତ କେତେ ସବୁ ମାନେ ଇନସିଡେଣ୍ଟ ହେଲା କେତେ ଦୁର୍ଘଟଣା ହେଲା ତ ସେଥିପାଇଁ କୋଣାର୍ ମନ୍ଦିର ର ମୁଣ୍ଡି କୁ କାଢା ହେଇଯାଇଛି। କୋଣାର୍କ ମନ୍ଦିରର ମୁଣ୍ଡି ନାହିଁ ଏବେ।
ହଁ।
କୋଣାର୍କ ମନ୍ଦିର ବି ଭାଙ୍ଗିଗଲାଣି ଏବେ।
କଣ କୋଣାର୍କ ତ ଫେମସ ଅଛି ମ ବହୁତ ଦିନ ମୁଁ ପିଲା ଦିନ ଯାଇଥିଲି କୋଣାର୍କ ମନ୍ଦିର ଯ ଯାଇନି। ଆମର କୋଣାର୍କ ବଞ୍ଚିତ ସୂର୍ଯ୍ୟ ଅସ୍ତ ଏଇସବୁ ଦେଖିବା ପାଇଁ ହେଇ ଲୋକ
ଯାଉଥିଲେ କିନ୍ତୁ ପଞ୍ଜାବର ଗୋଟେ ଲୋକ ଉପରେ କୋଣାର୍କ ମନ୍ଦିର ସେ ବୁଲୁଥିଲା ସେ ଭିତରେ କିନ୍ତୁ ଗୋଟେ ପଥର ପଡି ସେ ଲୋକ ମରି ହଁ ତ ସେଇଥି ପାଇଁ କୋଣାର୍କ ମନ୍ଦିର ମାନେ ଭିତରକୁ ଏଣ୍ଟ୍ରି କରୁନାହାନ୍ତି କାହାକୁ। ସେ ମାନେ ସବୁ ମାନେ ଅ ମାନେ କଣ ସବୁ ବନ୍ଦ କରିଦେଇଛନ୍ତି। ବାକି ବାହାରୁ ହିଁ ଯେତିକି ବୁଲାବୁଲି କରିକି ଆସିବ କୋଣାର୍କ ମନ୍ଦିରରେ ସବୁ ଆମର ଯେତିକି ଆଘର ନୃତ୍ୟ କଳା ସଂସ୍କୃତି ମନ୍ଦିରରେ ସବୁ ମାନେ ମନ୍ଦିରର ପଥରରେ ସବୁ କଳା ସଂସ୍କୃତି ସବୁ ପ୍ରକାର ଖୋଦିତ ହେଇକି ଅଛି। ମାନେ ସେଟା ମାନେ ସେଟା ଖୋଦିତ କରିଛନ୍ତି। ବାକି ସେଟା କେତେ ଐତିହାସିକ ଅଛନ୍ତି ଯୋଉମାନେ କୋଣାର୍କ ମନ୍ଦିର ବିଷୟରେ ଲୋକମାନାନଙ୍କୁ କହୁଛନ୍ତି ଯୋଉମାନେ ଯୋଉମାନେ ଅ ପର୍ଯ୍ୟଟକହି ତାପରେ ଯୋଉମାନେ ଯାଉଛନ୍ତି ବାହାରୁ ଯଉମାନେ ଆସୁଛନ୍ତି। ଆମେ ସିନା ସମସ୍ତେ ଆମେ ବି ଛୋଟବେଳୁ ବହିରେ ଆମେ କୋଣ
ପଢି ପଢି ଆସିଛି ସେଥିଲାଗି ଆମେ ଜାଣିଛେ ତ
ଯେ ତ ବାହାରୁ ଯୋଉମାନେ ଆସୁଛନ୍ତି କୋଣାର୍କ ମନ୍ଦିର ଦେଖିବା ପାଇଁ ଅ କିଏ ଧର୍ମପଦ ମାରିଥିଲା ତ ସେମାନଙ୍କୁ ବୁଝେଇବା ପାଇଁ ସେଡ଼ା ବହୁତ ଐତିହାସିକ ମାନେ ଅଛନ୍ତି ଯୋଉମାନେ ପର୍ଯ୍ୟଟକ ଅ ଆସୁଛନ୍ତି ବାକି ଅ କୋଣାର୍କ ମନ୍ଦିର ଅ କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର ମୁଣ୍ଡି ମାରି ଧର୍ମା ଚନ୍ଦ୍ରଭାଗା କୁ ଡେଇଁଥିଲା। କିନ୍ତୁ ଏବେ କୋଣାର୍କଡୁ ଚନ୍ଦ୍ର ସେଟା ବହୁତ ଦୂର ସେଟା କେମିତି?
ସେଇ ଟାଇମରେ ହେବା ବର୍ଷା ଯୋଗୁଁ ହଉଥିବେ କି କଣ ଏବେ ଖରା ଯୋଗୁ ଭୁଆଁଇତିବା ଏ କଣ ଏତେ ଜାଣୀନି ର ସେଇ ଟାଇମରେ ଆମର କୋଣାର୍କଟା ମଝ ମଝିରେ ଥିଲା ସେଇ ସମୁଦ୍ର ମଝିରେ
ନାଇଁ ସେ କଣ ସମୁଦ୍ର ବି ମାନେ ଯେମିତି ପଶୁ ପକ୍ଷୀ ଅ ମାନେ ମାନେ ମଣିଷ ଯେମିତି ଯାଜାାବର ଏଇଠି ରହିଲା ଆଜି କାଲି ସେଠି ଗଲା ତ ସମୁଦ୍ର ବି ସେ ସେମିତି ଘୁଞ୍ଚୁଛି ତ ସମୁଦ୍ର କୋଣାର୍କ ପାଖରେ ହିଁ ଥିଲା ଏ କୋଣାର୍କ ମାନେ ମନ୍ଦିର ପାଖରେ ହିଁ ସମୁଦ୍ର ଥିଲା କିନ୍ତୁ ଦିନ ବଢିବା ସହିତ ସମୁଦ୍ର କୋଣାର୍କ ମନ୍ଦିରର ମୁଣ୍ଡି କେତେ ବର୍ଷ ତଳେ
ମାରା ହେଇଥିଲା ହଁ ଧରମା ମାରିକି ସିଏ ମ ମାନେ ଆ କହିବାକୁ ଗଲେ ଗୋଟେ ଗୋଟେ ଯୁଗ ପରେ ଏମିତି ଚେଞ୍ଜିଙ୍ଗ ହେଇଛି ବଧେ
ତ ଏତେ ବର୍ଷ ହେଲାଣି ସ ତ ସମୁଦ୍ର ବି ଘୁଞ୍ଚୁଛି ତ ସମୁଦ୍ର ଘୁଞ୍ଚି ଘୁଞ୍ଚି ଚନ୍ଦ୍ରଭାଗାକୁ ରୁ ଏତେ ଦୂରକୁ ମାନେ
ନାଇଁ କୋଣାର୍କ ମନ୍ଦିର ଠୁ ଦୂରକୁ ଯାଇଛି ଚନ୍ଦ୍ରଭାଗା ରେ
ହଁ ଚନ୍ଦ୍ରଭାଗା ଟା ଘୁଞ୍ଚି ଘୁଞ୍ଚି ଦୂରକୁ ଯାଇଛି
ଧର୍ମପଦ ତ ତା ଧର୍ମପଦ ତା ବାପାର ଖିଆ ପାଇଁ ଆଇଲି
ବାରଶହ ବଢେଇଙ୍କ ରଖିବା ପାଇଁ ନିଜେ ପ୍ରାଣ ଦେଇଥିଲା କିନ୍ତୁ ଯୋଉ ମୁଣ୍ଡି ପାଇଁ ସେ ନିଜ ପ୍ରାଣ ଦେଇଥିଲା ଆଜି ସେଇ ମୁଣ୍ଡି ହିଁ ନାହିଁ
ନାଁ
ଆଉ
ଆଉ କଣ କଉ ଜାଗା ପଡିବା ଭଲ ଲାଗେ ଆଉ ଏମିତି ସିଏ ବି ସାଙ୍ଗ ମାନ ତ ତ ମତେ ମତେ ବେଶୀ ଭଲ ଲାଗେ ସି ବିଚ୍ ଆମର ଏଇ ଆମର ପାଖରେ ଅଛି ଆମର ଛତ୍ରପୁର ସି ବିଚ୍ ଏଇଠି ଗୋଟେ ଆଉ ବାକି ଇ ଆମର ବରଡ଼ଳ
ହୁଁ
ଆଉ କାଳି ଯାଇ ହଁ ଆଉ କାଳି ଯାଇ ଏ ସବୁ ହୁଁ ଏଇ ସବୁ ଜାଗା ମାନେ ସିଏ ବି ଜାଗା ଯାଉ କଣ ଯେ ସିଏ ବିଚ୍ ଜାଗାକୁ ଗଲେ ଆମେ ପୁରୀ ଯାଉଛେ ପୁରୀରେ ମ ଏତେ ଏତେହ ଏତେ ମାତ୍ରାରେ ଗହଳି ଯେହେତୁ ଏତେ ଶାନ୍ତି ତେଵେ ମିଳିନି ସେ ଜାଗା ରେ ହୁଁ ତ ମାନେ ଅଲଗ ଅଲଗ ଜାଗାକୁ। ଗଲେ ସେ ମାନେ ଲୋକ ଅଧିକ ନଥାନ୍ତି ତ ସେ ଜାଗା ଗ ମାନେ ଗୋ ଗୋଟେ ଫ ହୁଏ ଗୋଟେମିତି ଗୋଟେ ଫ ହୁଏ କିମି ଗୋଟେ ଫିଲିଂଶ ମାନେ ଆମ ଭିତରେ କିଛି ଦୁଃଖ କଷ୍ଟ ନହିଁ ମାନେ ଗୋଟେ। କିଛି ଗୋଟେ ଫିଲଙ୍ଗସ ଅଛି ସେଇ ଭିତରେ ସେଥିପାଇଁ ଆମକୁ ଏତେ ଆକର୍ଷଣ କରୁଛି ତ। ଭଲ ଲାଗେ ମତେ ସେ ଜାଗା ଜାଗା ଅଧିକ
ମାନେ ନେଟୁରଲ ଯୋଉଟା। ମା ମାନେ ନେଚୁରାଲ ଯୋ ଖେଳତ ଥାଏ ସେ ଜାଗା ଅଧିକ ଭଲ।
ହଁ
ହଁ ମତେ ମାନେ ମୋର ଡ୍ରିମ ପ୍ଲେସ୍ କହିବାକୁ ଗଲେ କେଦାରନାଥ ମତେ କେଦାରନାଥ ବହୁତ ମାନେ ଯେବଠୁ ଛୋଟବେେଳୁ ତ ଭଗବାନ ବେଶୀ ମାନେ କିନ୍ତୁ ଏବେ ଯେତେ ବଡ ହେଲେ ତ ସେ ଏତେଇ ମାନେ କେଦାରନାଥ ମାନେ ମାନେ ଯେତେବେଳେ ବି ମାନେ କୋଉଠି ବି ମାନେ ହାଟସପ୍ ଇନଷ୍ଟା କୋଉଠି ବି ଗୋଟେ କେଦାରନାଥ ର ପିକଚର ଆସିଯାଏ ତ ସବୁବେଳେ ଇଚ୍ଛା ହୁଏ କେତେବେଳେ ଯିବି କେତେବେଳେ ଡା ମାନେ କେଦାରନାଥ ବଦ୍ରିନାଥ ୟା ଜଗନ୍ନାଥ ମନ୍ଦିର ଏଇ ସବୁ ମାନେ
ଡ୍ରେଅମ ମାନେ ଏତେ ସହଜରେ। ଯାଇପାରେ।
ହଁ କୁହନ୍ତି ନା। ଭଗବାନ କେବଳ ଚାହିଁଲେ ହିଁ ତମେ। ସେଠିକି ଯାଇପାରିବ ନହେଲେ ତମ ପାଖରେ।
କେଦାରନାଥ ରେ ମୁଁ ଶୁଣିଛି କେଦାରନାଥରେ ମାନେ। ଆକାଶ କେଦାରନାଥ ର ସନ୍ଧ୍ୟା ଟାଇମ ରେ ଆକାଶରେ ଦେବତା ଦେଖାଯାନ୍ତି ମାନେ ଆମର।
ସେଇଟା ମାନେ କେଦାରନାଥ ବି କାଶ୍ମୀର ଟାଇପ ର।
ଲକ ରେ ଥିଲେ ଏତେ ତମେ ମାନେ ପ୍ରଭୁ ଙ୍କୁ ଦେଖିପାରିବେ ନ ଦେଖିପାରିବ।
କେଦାରନାଥ କେବଳ ଛଅ ମାସ। ପାଇଁ ଖୋଲା ହୁଏ ଆଉ ବାକି ଛଅ ମାସ ବନ୍ଦ ହେଇକି ରହ ସେଇ ଛଅ ମାସ ରେ ଯାହା ଭାଗ୍ୟ ରେ ଥିବ ସେମାନେ ଯାଇକି। ଦେଖା ହେଇକି ଆସନ୍ତି ତିନି ଦିନ ଯି ଯିବା ପାଇଁ ଲାଗେ ତିନି ଦିନ ଆସିବା ପାଇଁ ଲାଗେ। ବାକି ଅ ସେ କହନ୍ତି ନା ପଇସା କଥା ତ ଅଲଗା କଥା ବାକି ଯଦି ଭଗବାନଙ୍କ ଭଗବାନ ତମକୁ ଦେଖିବାକୁ ଚାହିଁଲେ ତ ତମେ ଯାଇପାରିବ ହଁ କେଦାରନାଥ ଯାଇପାରିବା କେଦାରନାଥ ସମସ୍ତେ ଯାଇ। ବାର ଦେନି କେତେ? ଲୋକ ହିଁ କେଦାରନାଥ ଯାଆନ୍ତି ଯୋଉମାନେ ଲକି ପରସନ ଆଉ ବାକି। ବଦ୍ରିନାଥ ବି ଅ ବଦ୍ରିନାଥ ବି ବହୁତ ଫେମସ ବଦ୍ରିନାଥରେ ମୁଁ ଶୁଣିଛି
ଘୋଡାରେ ଯିବା ଆସିବା କରନ୍ତି ନାଁ?
ଆଁ?
ଘୋଡରେ ଯିବା ଆସିବା କରନ୍ତି ନାଁ?
ହଁ। ଉଁ ଘୋଡ଼ା କେତେ ନା ବ ବଦ୍ରିନାଥ ହଁ
ମୁଣ୍ଡରେ ବୋ ବୋହିକି ଯୋଉ ନିଅନ୍ତି।
ହଁ ବାକି ସେଇଠି ଗୋଟେ ଏମିତି ଗୋଟେ ଝରଣା ଅଛି ଯୋଉଠି କି ତମେ ଯଦି ତମେ ତମ ମନ ଯଦି ସ ସଚା ହେଇଥିବ ତମେ ଯଦି ଦିଲସେ ତମେ ଯଦି ମାନେ ତମ ମନ ଯଦି ସଚା ହେଇଥିବ ତ ସେ ଝରଣାରେ ତମେ ଯଦି ହାତ ଦେଖେଇବ ସେ ଝରଣା ପାଣି ତଳକୁ ଆସିବ।
ପଳିବ ହଁ ଯଦି ତମେ ସେତେ ସଚୋଟରେ ଥିବ ତାହେଲେ।
ପାଣି ତଳୁକୁ ଆସିବ ବାକି ତମେ ଯ ଯଦି ତମ ମନରେ କୁଟ କଳ୍ପନା ଥିବ ଉପରେ ପଡ଼ିବନି ସେ ଝରଣାର ପାଣି ଅଟୋମେଟିକ ଉପୁରୁକୁ ପଳେଇବ ମାନେ
ନାଇଁ ନାଇଁ ସେଇଟା ସେଇଟା ଓହୋ
ଯଦି ତମେ ସଚୋଟରେ ଥିବ ତ ପାଣି ହାତ ଦେଲେ ତମ ହାତରେ ପଡ଼ିବ ବାକି ଯଦି ତମ ମନରେ ଯଦି କୁଟ କଳ୍ପନା ଥିବ ସେ ପାଣି ଅଟୋମେଟିକ ଉପରୁକୁ
ଉପରୁକୁ ପଳେଇବ ହଁ। ମାନେ ଏଇ ଝ ମାନେ ଝରଣାର ବ ଜ ବହୁତ ବ କିନ୍ତୁ ଆ ଆମ ହାତରେ କି ଗୋଡରେ ବାଜିବନି ସେ ପାଣି
ଅଆ ସେ ତ ଅଟୋମେଟିକ ତମେ ଯେଦି ତମେ ଯେଦି ଭଲ ପବିତ୍ର ମନରେ ଯାଇକି ସେଇଠି ଠିଆ ହବ ପ ତ ମନ ଯଦି ପବିତ୍ର ହେଇଥିବ ସେ ଝରଣା ପାଣି ଅଟମେଟିକ ତଳକୁ ଆସ। ବାକି ସେ ଯଦି ତମେ ଯଦି ତମ ମନରେ କିଛି ଅଲଗା ମାଇଣ୍ଡ ଥିବ ମାନେ କୁଟ ଏସବୁ ମାନେ ଛଳନା ଥିବ ତ ସେ ପାଣି ଅଟୋମେଟିକ ବନ୍ଦ ହେଇଯିବ‌।
ଠିକ୍ ଅଛି ତାହେଲେ ମୋର ତ ଟାଇମ ହେଇଗଲାଣି ତାହେଲେ ରଖୁଛି।
ଓକେ